ପ୍ରଣାମ। କଣ କରୁଛନ୍ତି?
କିଛି ନାହିଁ ବସିଛି ଆପଣ କଣ କରୁଛନ୍ତି?
ମୁଁ ବି ସେମିତି ଟିକେ ଅଟା ଚକୁଡିକି ବସିଛି ଆଉ।
ଆଉ ଆପଣଙ୍କ ସ୍ଵାସ୍ଥ୍ୟ କିପରି ଅଛି?
ହଁ ମୋ ସ୍ଵାସ୍ଥ୍ୟ ବହୁତ ଭଲ ଅଛି। ଆଉ ଆପଣଙ୍କ ସ୍ଵାସ୍ଥ୍ୟ କିପରି ଅଛି?
ମୋ ସ୍ୱାସ୍ଥ୍ୟ ବି ସେମତି ଭଲ ଅଛି। ଆଉ? ଆଉ ଆପଣ ଆଜି ଖାଦ୍ୟ କଣ କରିଛନ୍ତି ସ୍ ରାତି ଖାଦ୍ୟ?
ଆଜି ରାତି ଖାଦ୍ୟ ରୁଟି ଆଉ ପୋଟଳ ଭଜା ହେଇଛି ଆଉ।
ଓହୋ ବହୁତ ଭଲ କଥା ଆଉ।
ହଁ ଆଉ ଆପଣଙ୍କର?
ଆମର ଆଜି ଗୋଟେ ଭୋଜି ଅଛି ଆମେ ଯିବୁ ବାହାଘରିଆ ଭୋଜି ତ ସେଥିପାଇଁ।
ଆଚ୍ଛା ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା କଣ?
ହଁ ବୁଲାବୁଲି କରିବାକୁ ଯାଇଥିଲି।
କୋଉଠିକି ଯାଇଥିଲେ?
ଆଜ୍ଞା।
କୋଉଠିିକି?
ଯାଇଥିଲୁ ଏଇ ଏଇଠିକି ଆମ ଏଇ ଘର ପାଖ ଏଠିକି ଯାଇଥିଲୁ।
ଆଛା ଆଉ ଘରେ ଆପଣଙ୍କର ସମିସ୍ତୀଙ୍କ ସଦସ୍ୟଙ୍କ ଦେହ ବା ସ୍ଵାସ୍ଥ୍ୟ ଭଲ ଅଛି?
ଆଜ୍ଞା ଆଜ୍ଞା ଆମ ଘରେ ସମସ୍ତଙ୍କ ସ୍ଵାସ୍ଥ୍ୟ ଭଲ ଅଛି। ଆପଣଙ୍କ ଘରେ?
ହଁ ଆମ ଘରେ ବି ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଆଉ ଟିକେ ଯେହ ତ ଏଇନାକେ ବର୍ଷା ଦିନ। ଆଉ ଟିକେ ତ ଜର ଥଣ୍ଡା ଟିକେ ଲାଗିକିନି ରହୁ
ହଁ ଏଇଟା ତ ସତ କଥା କହିଲେ। ଏଇନା ଯୋଉ ବର୍ଷା ଯେମିତିଆ ପାଗ ହେଇଛି, ସମସ୍ତ ସମସ୍ତ ସ୍ତଙ୍କୁ ଅ ଜର ଥଣ୍ଡା ସବୁ କିିଛି।
ହଁ ସେ ଟିକେ ଯେହେତୁ ମୌସୁମୀ ପରିବର୍ତ୍ତନ ହଉଛି, ମୌସୁମୀ ବାୟୁ ସେ ସେଥିଲାଗି ସମସ୍ତଙ୍କର ସ୍ଵାସ୍ଥ୍ୟ ଟିକେ ଖରାପ ହେଉଛି ଆଉ। ହଁ ଆପଣଙ୍କ ପଢାପଢି କେମିତି ଚାଲିଛି?
ଭଲ ଚାଲିଛି ଏବେ ଯୁକ୍ତ ଦୁଇ ପଢିଆକୁ ମୁଁ ଯାଉଛି। ମହାବିଦ୍ୟାଳୟକୁ ଯିବି, ମୋର ଆ ସିନେଇ ମହାବିଦ୍ୟାଳୟରୁ କିଛି ଆସିନେଇ, ମୁଁ ଆସିଲେ ମୁଁ ଯିବି ଆଉ।
ଆଚ୍ଛା ଆସିନି ନାଇଁ, କଣ ରଖିବେ? ବାଣିଜ୍ୟ ନା କଳା ନା ବିଜ୍ଞାନ।
ମୁଁ କଳା, କଳା ରଖିଛି।
ଯାହା ହଉ ଅତି ସୁନ୍ଦର, ଭଲସେ ମନ ଦେଇ ପଢନ୍ତୁ ଆଉ।
ଆଜ୍ଞା ଆଜ୍ଞା ଭଲସେ ମନ ଦେଇ ପଢିବି ଆଉ।
ଆଉ।
ଆଉ ଆପଣ ଏଇନା କଣ କରୁଛନ୍ତି?
ସେଇ ମୁଁ ଅଟା ଯ ଅଟା ଟିକେ ଚକୁଡୁଥିଲି ଆଉ, ମୁଁ କହିଲି ଯାଉଛି ଅଟା ଚକୁଡିକି ଥୋଇକି ଆସିଛି। ମୁଁ କହିଲି ଟିକେ ବାନ୍ଧବୀଙ୍କ ସହ କଥା ହେଇକି, ତାପରେ ଯିବି ରୁଟି କରିବି ଆଉ।
ରୁଟି ସାଙ୍ଗରେ ଆଜି ତରକାରୀ କଣ?
ଆଜି ପୋ ତରକାରୀ ଆଜି ନାହିଁ, ଆଜି ପୋଟଳ ଆଳୁ ଭଜା ଆଉ ତା ସହ କ୍ଷୀର।
କ୍ଷୀର, ଆପଣଙ୍କ ଘରେ ସବୁ କ୍ଷୀର ଖାଆନ୍ତି ନା।
ହଁ।
ଓ ହୋ। ନା- ନା ମତେ କ୍ଷୀର ପସନ୍ଦ ନୁହଁ, ମୁଁ କ୍ଷୀର ଖାଏନା।
ଖାଇବା କଥା ନା ଯାହା ବି ହେଲେ ତା ଦେହେରେ ଆମର ଅଧିକ ସର୍କରା ଜାତୀୟ ଖାଦ୍ୟ ସେ ଯେହେତୁ ପ୍ରଚୁର ପରିମାଣ ତା ଦେହର ଶକ୍ତି ମିଳିବ। ଆପଣ ଖାଉନାହାନ୍ତି କାହିଁକି? ନିହା ଖାଇବା କଥା, ଯେହେତୁ ପଢ଼ା ପାଠ
କ୍ଷୀର ଛୋଟବେଳେ ଖାଉଥିଲି। ଏବେ
ହୁଁ।
କ୍ଷୀର ଟିକେ ବହୁତ, କ୍ଷୀରିଆ କ୍ଷୀରିଆ ଗନ୍ଧଉଥିବାରୁ ତ ମୁଁ ସେଇ ଯୋଗୁଁ ଛାଡିଦେଲି ଖାଇଲିନି।
ଆଚ୍ଛା, ଆଜ୍ଞା ଆଜ୍ଞା କ୍ଷୀରଟା ତ ଟିକେ ହଁ, ମୁଁ ତ ଖାଏ ମତେ ବହୁତ ଭଲ ଲାଗେ। ମୋତେ ବେଶୀ ଫୁଟା କ୍ଷୀରଟା ଯେ, ଯୋଉ କ୍ଷୀରଟା କି ଚୁଲିରେ ବସିକିନି ସିଝା ଯାଇଥାଏ ମାଟି ହାଣ୍ଡି ଯୋଉ ଅଛି, ସେଥିରେ ଯୋଉ ସି ସିଝା ଯାଏ ପୁରା ଲାଲ ଦେଖାଯାଏ, କ୍ଷୀର ଯୋଉ ଗୁଡା ଦୁଗ୍ଧ ଟା, ସେଇଟା ମତେ ଟିକେ ଭାତରେ ପକେଇ ଖାଇବାକୁ ଭଲ ଲାଗେ। ଆଜ୍ଞା
ଯୋଉଟା ନାଲିଆ ନାଲିଆ ପଡିଯାଇଥାଏ।
ହଁ- ହଁ ପୁରା ଲାଲ ଦେଖା ଯାଉଥିବ। ସେଇ କ୍ଷୀରଟା ଟିକେ ଭାତରେ, ଗରମ ଭାତରେ ପକେଇ ଖାଇବାକୁ ମତେ ଟିକେ ବହୁତ୍ ଭଲ ଲାଗେ, ମୁଁ ସେମିତି ହିଁ ଖାଏ। ଆଉ ଏମିତିରେ ତ ମୁଁ କ୍ଷୀର ପିଏନି, କିନ୍ତୁ ଖାଏ ଆଉ କ୍ଷୀରର, କ୍ଷୀରର ସବୁ ଜିନିଷ ମୁଁ ଖାଇବାକୁ ଭଲ ପାଏ ଯେମିତି କିି ଦହି। କଣ କହିଲେ?
କଣ କଣ ଜିନିଷ ଖାଇବାକୁ ଭଲ ପାଆନ୍ତି?
କ୍ଷୀରର ଛେନା ଦହି ଲହୁଣୀ ତାପରେ ଆମର ଯୋଉ ଘିଅ, ଏ ସବୁ ମତେ ବହୁତ ଭଲ ଲାଗେ ଖାଇବା ପାଇଁ।
ଓ ଆପଣଙ୍କୁ ତାହେଲେ ଭଲ ଲାଗେ ଏ ସବୁ ଜିନିଷ ଖାଇବାକୁ?
ହଁ ବହୁତ ପସନ୍ଦ ମତେ। ଆମର ବି ଗାଈ ଅଛି ନା।
କଣ ଆଜ୍ଞା କହିଲେ?
ଆମର ବି ଗାଈ ଅଛି।
ଓ ଆପଣଙ୍କର ଗାଈ ଅଛି ନା? ଆମର ଗାଈ ଥିଲା ବିକିଦେଲୁ।
ହଁ ଆଉ ବିକିଦେଲେ ଗାଈ କିନ୍ତୁ
ରହିଲାନି ସେଇ ଯୋଗୁଁ କରିପାରିଲା ନି କି ସେଇ ଯୋଗୁଁ ବିକିଦେଲୁ ଆମେ।
ହଁ ହଁ। ନାଇଁ ଆମର ଅଛି। ହଁ ଆମର ଗାଈ ଅଛି ଗୋଟେ ଗାଈ ଗୋଟେ ବାଛୁରୀ। ଯାକି ସେ ଏବେ ଦୁଗ୍ଧ ଦଉଛନ୍ତି। ଆଉ ତାରେ ଆମର ଘରେ ବି ଖାଉଛନ୍ତି। ତା ସହ ବିକ୍ରି ବି ଆମର ହଉଛି ଆଉ।
ଓହୋ। ଘରେ ଖାଉଛନ୍ତି ତା ସହ ବିକ୍ରି ବି ହଉଛି।
ହଁ।
ଓଁହୋ।
ଆଉ।
ଭଲ କଥା ଆଉ ଯାହା ହଉ ଆପଣ ଗୋରୁ ଗାଈଙ୍କ ସେବା କରୁଛନ୍ତି ଏଇଟା ବହୁତ ଭଲ କଥା ବହୁତ ପୁଣ୍ୟ ହି ଆପଣ କରୁଛନ୍ତି।
ଆଜ୍ଞା।
ଆଉ ଆଉ ଆପଣଙ୍କ ଆଡେ କିଛି ଚାଷବାସ ହୁଏ ଆଜ୍ଞା?
ଆମର ତ ଚାଷବାସ କହିଲେ ଆମର ଏଇ ବାଡ଼ିରେ ଟିକେ ଆମର କା କାକୁଡି କଲରା ଏଇ ଯୋଉ ଲଗେଇଛୁ ଜହ୍ନି ଭେଣ୍ଡି। ଆଉ କଣ୍ଟା ଫଳ ଏସବୁ ଜିନିଷ ଆମର ଲଗେଇଛୁ ଆଉ ଆମର ବିଲ ଅଛି ଯେ କିନ୍ତୁ ଅଲଗା ଲୋକଙ୍କୁ ଆମେ ଦେଇ ଦେଇଛୁ ଯେହେତୁ ଘରେ କେହି ରହୁନାହାନ୍ତି ଉଁ କିଏ ବୁଝାବୁଝି କରିବ ସେଟା ସେଥିପାଇଁ ଅଲଗା ଲୋକଙ୍କୁ ଦେଇ ଦେଇଛୁ ଅଳ୍ପ କିଛି ପଇସା ତାଙ୍କୁ ଦିଉ। ଏଇ ଯୋଉ ଜୈବିକ ସାର ସବୁ ପକେଇବା ପାଇଁ ଆଉ ସେଥିଲାଗି ତାଙ୍କୁ ପଇସା ଦେଇ ଦଉ ସେ କରନ୍ତି ଧାନ ଚାଷ ହୁଏ, କେବଳ ଧାନ ଟା ହିଁ ସେ କରନ୍ତି। ଧାନ ଆଉ ବାଦାମ ଆଉ ସେଇଥିରୁ ସେ ବାରଣା ରଖିଲେ ଚାରଣ ଅଂଶ ଆମକୁ ଦେଇଥାନ୍ତି। ନହେଲେ ଆମ ଘରେ ବାରିରେ ଯାହା ଟିକେ ପନିପରିବା ଆମେ ଲଗଉଛୁ ଆଉ।
ଓହୋ ବହୁତ ଭଲ କଥା ଆଉ।
ହୁଁ ଆଉ ଆପଣଙ୍କର କଣ ଚାଷ ବାସ ଚାଲିଛି?
ଆମ ଏଡେ ଧାନ ହୁଏ ଆଉ ଇଏ ହୁଏ। କଣ କହନି ବିରି ଆଉ ମୁଗ ହୁଏ ଆଉ ଏ ଏତେ କିଛି ହୁଏ ନା ମୋ ମାମୁଁ ଘର ଆଡେ ବହୁତ ପନିପରିବା ଚାଷ ହୁଏ। ସବୁ ପନିପରିବା। ସବୁ ପନିପରିବା ଧାନ ସବୁ କିଛି ଆମ ମାମୁଁ ଘର ଆଡେ ହୁଏ।
ହଁ ହଁ। ଆଉ ଆଗକୁ ତ ଏବେ ଆସୁଚି ପୂଜା ଗଣେଶ ପୂଜା ଆସୁଚି ଆଉ ଯୋଉଟା କି ହା ରଥଯାତ୍ରା, ଗଣେଶ ପୂଜା, ବାହୁଡା ଯାତ୍ରା ଏବେ ତ ସବୁ ଅସା ବାର ଏବେ ପାଖେଇ ପାଖେଇ ଆସିଲାଣି। ଆଉ ହୁଁ ଆଉ ତମ ଗାଁରେ କୋଉ ପର୍ବ ଟାକୁ ବେଶୀ ଗୁରୁତ୍ୱ ଦେଇକି ପାଳନ କରୁଛନ୍ତି?
ଆମ ଗାଁରେ ବେଶୀ ଗଣେଶ ପୂଜାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦେଇଛନ୍ତି।
ହଁ ଯାହା ହଉ ଗଜାନନଙ୍କ ପୂଜା ଟିକେ ଭଲସେ ହୁଏ ଆପଣଙ୍କ ଗାଁରେ ନାଇଁ?
ହଁ ଆମ ଗାଁରେ ପୁରା ତିନି ଚାରିଟା ମେଢ଼ ହୁଏ।
ଆଚ୍ଛା। ଯା ହଉ ଆଜ୍ଞା ଆଉ ଆପଣ ବି ପୂଜା କରନ୍ତି। ହଁ ଆମ ଆଡେ ଆମର ତ ଟିକେ ବଡ ଗାଁ ଶାଶୁଘର। ସେଥିଲାଗି ମାନେ ତିନିଟା ଚାରିଟା ମେଢ ହୁଅନ୍ତି। ଆଉ ଚାରି ଦଳ ହେଇକିନି ଏକା ସହ ମାନେ କରନ୍ତି ଯୋଉ ଭସାଣି ଯା ତ୍ରା ଟା ହୁଏ ସେଟା ସମସ୍ତେ ଏକାଥରେ ମିଶିକିନି କରନ୍ତି ଆଉ।
ଆ ଭଲ କଥା କହିଲେ ଆପଣଙ୍କର ତାହେଲେ ବଡ ଗାଁ?
ହଁ ଆମର ଟିକେ ବଡ ଗାଁ।
ଆଉ ଭଲ କଥା କହିଲେ ଆଉ ଯା ହଉ। ବଡ ଗାଁ ହଉଥିବ ବହୁତୁ ଭଲସେ ପୂଜାପୁଜି ହଉଥିବ ଆଉ।
ହଁ ବହୁତୁ ଆଡମ୍ବର ସହ ପୂଜାପୂଜି ହୁଏ, ଆଉ ଯୋଉ ଲି ଶେଷ ଦିନ ଆମର ପୂଜା ଯୋଉ ଦିନ ହୁଏ ପୂର୍ଣ୍ଣାହୁତି ହୁଏ। ଏ ଯୋଉ ଆମର ଟୋଟାଲ ଆମର ସାହି ତ ସବୁ ଅଲଗା ଅଲଗା ଅଛି ସାହିଟା ସାରା ଲୋକ ପ୍ରସାଦ ଏକା ରେ ପାଆନ୍ତି କା ଘରେ ଚୁଲି ବି ଲାଗେନା କି ଆଉ ରୋଷେଇ ହୁଏ ନା, ସମସ୍ତେ ମିଶି କି ସେଇଦିନ ଶେଷ ଦିନ ପୂର୍ଣ୍ଣାହୁତି ଦେଇକିନି ବସିି ଖାଆନ୍ତି ସାଙ୍ଗ ହେଇକି ଆଉ।
ଓହୋ ଭଲ କଥା ଆଉ।
ହଁ ଆଉ ଆପଣଙ୍କର ସେମିତି ହୁଏ ନା ନାଇଁ?
ମିଳିମିଶିକି ପୂଜା ପର୍ବ ସବୁ ପାଳନ କରୁଛନ୍ତି ବହୁତ ଭଲ କଥା ଆପଣ କହିଲେ ମୋଦ ବ ମୋତେ ବହୁତ ଭଲ ଲାଗିଲା ଆପଣଙ୍କ ଗାଁ ବିଷୟରେ ଶୁଣିକି।
ହଁ ଆମ ଗାଁ ରେ ସବୁ ପୂଜା ଏମିତି କାର୍ତ୍ତିକେଶ୍ଵର ପୂଜା ହୁଏ, ଗଜଲକ୍ଷ୍ମୀ ପୂଜା ହୁଏ। ଆଉ ଆମର ରାଧାକୃଷ୍ଣଙ୍କର ପୂଜା ହୁଏ। କାର୍ତ୍ତିକ ମାସରେ ଆଉ ଏଇ ଗଣେଶ ପୂଜାଟି ହୁଏ ଦୁର୍ଗା ପୂଜା ହୁଏ। ଏ ସବୁ ପୂଜା ଆମ ଗାଁ ତ ମାନେ ଗ୍ରାମବାସୀ ଯୋଉ ଅଛନ୍ତି ସବୁ ମିଶିକି ଏଇ ପୂଜାଟି ପାଳନ କରନ୍ତୁ।
ସବୁ ମିଶିକି କରନ୍ତି ନା ଆଜ୍ଞା।
ହଁ ହଁ। ଦୁର୍ଗା ପୂଜାଟା ଅବଶ୍ୟ ଆମର ଯୋଉ ଗଣେଶ ପୂଜା ଅବଶ୍ୟ ଅଲଗା ଅଲଗା କରି ଥାନ୍ତି ସାହି ଭାଇ। କିନ୍ତୁ ସାହିରେ ଯୋଉ ରହୁଚି ଆମର ଗୋଟେ ଗୋଟେ ସାହି ସେମିତି କରନ୍ତି କିନ୍ତୁ ଦୁର୍ଗା ପୂଜାଟି ଯୋଉ ଆମର ହୁଏ, ସମସ୍ତେ ମିଳିତ ଟୋଟାଲି ଆମ ଗ୍ରାମବାସୀ ସୀ ପୁରା ମିଶିକିନି ସେମାନେ କରନ୍ତି ଗୋଟାଇ ହି ମୂର୍ତ୍ତି ହୁଏ। ଗାଁ ମୁଣ୍ଡରେ କିନି ହୁଏ। ସମସ୍ତେ ମିଳିମିଶିକିନି ସେ ପୂଜାଟି କରନ୍ତି କାରଣ ଆମର ଟିକେ ଖଣ୍ଡାୟତ ଜା ତି ଟିକେ ଅଧିକ ସେଥିଲାଗି ପୂଜାଟି ଟିକେ ବେଶି ଆଡ଼ମ୍ବର ସହ କରନ୍ତି ଆଉ ସବୁ ଜାତି ଭାଇ ଆମର ମାନେ ମିଳିତ ହେଇକି ପୂଜାଟି କରନ୍ତି ଏମିତି କିି ନାହିଁ କି ଖାଲି ଆମେ କରିବୁ। ଆମେ ସବୁ ବର୍ଗର ଲୋକ ମିଶିକିନି ମାନେ କରନ୍ତି ଆଉ।
ଓହୋ ବହୁତ ଭଲ କଥା କହିଲେ, ମତେ ବହୁତ ଭଲ ଲାଗିଲା ଆପଣଙ୍କ ଗାଁ ବିଷ ୟରେ ଶୁଣିକି ମତେ ଆପଣ ସେ ଆ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ବହୁତ ଆନନ୍ଦ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣଙ୍କୁ କିପରି ଲାଗିଲା ମୋ ସହିତ କଥା ହେଇକି?
ଆପଣଙ୍କର କଥା ବି ବହୁତ ଭଲ ଲାଗିଲା ମତେ ହୃଦୟରୁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଏମିତି ଆପଣ ମୋ କେତେବେଳେ କେମିତି ମନ ଟିକେ ପକେଇ ଟିକେ ଏମିତି କରୁଥିବେ କଲ୍ ଟିକେ କରୁଥିବେ, ମ ମଝିରେ ମଝିରେ ଆଉ ଆମେ ଏମିତି କଥା ହଉଥିବା।
ମତେ ଟିକେ ମଝିରେ ମଝିରେ ଆଉ ଆପଣଙ୍କ କତି
ହଁ ଆପଣ ଏତେ ବହୁ ମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଅସେ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ ମତେ ଏତେ କଥା ଆପଣଙ୍କ ଗାଁ ବିଷୟରେ କହି ମୁଁ ବହୁତ ଖୁସି ଅନୁଭବ କରିଛି। ତ ଆପଣ ଯାଆନ୍ତୁ କଣ ରୁଟି କରିବେ ମୁଁ ରଖୁଛି ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ନମସ୍କାର।